ଏଇନା ତ ମେସେଜ କରିଥିଲି ଆପଣଙ୍କକତିକି।
ହଁ ହଁ।
ଅହଃ! ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ସେ କଣ ହେଇଛି ନା ମୁଁ ଫୋନ ର ନେଟ୍ ଟାକୁ ଆଉ ଅନ୍ କରି ନଥିଲି ସେ ଟା ଅଫ ଥିଲା। ଆଉ ଯୋଉ ଏରୋପ ଏରୋପ୍ଲେନ ମୋଡଟା ନୁହଁ ସେଇଟା କେମିତି ଆପେ ଆପେ
ଆଜ୍ଞା ଆଜ୍ଞା ହଉ।
ହେଇଯାଇଥିଲା। ମୁଁ ଆଉ ଏ ଏତେ ଆଡକୁ ଦେଖିନି ମୁଁ କଲ୍ କରିୁଛି ମୁଁ ଭାବୁଛି କାହିଁକି ମୋ ଫୋନ ଟା ଲାଗୁନି।
ଆଜ୍ଞା।
ଆଉ କଣ କରୁଛନ୍ତି?
ଏବେ ଏଇ ଛାତ ଉପରେ ଅଛି ଏଇ ଟିକେ ଲାଇନ ଏବେ ଜଷ୍ଟ ଗଲାହାରି ତ ହେଇଥିପାଇଁ ଛାତ ଉପରୁ ଆଇଲିହାରି ଆଉ।
ମୁଁ ବି ସେମିତି ଛାତ ଉପରେ ବି ବୁଲୁଛି।
ତାପରେ ବାହାରକୁ ଏଇନା ଯାଇହବନି ତାପରେ ଟାଇମ ବି ହେଇନି। ସେଥିପାଇଁ ନହଲେ ଯାଇଥାନ୍ତିହାରି ପାର୍କ। ପାର୍କ ଗଲେହାରି ଶାନ୍ତଶିଷ୍ଟରେ ବସିବୁ କିଛି ସାଉଣ୍ଡ ବି ଶୁଭିବନି ଟିକେ।
ଆଚ୍ଛା ତମ ଘର ପାଖରେ ପାର୍କ ଅଛି?
ହୁଁ ହୁଁ।
କୋଉ ପାର୍କ କହିଲେ?
ଜୁଡ଼ିସିଆଲି।
ଓ ଆଚ୍ଛା! ତମ ଘରଟା କୋଉଠି?
ଆମର ଢେଙ୍କାନାଳ। କିନ୍ତୁ ମୁଁ ରହୁଛି କଟକରେ ପଢୁଛି ଆଉ। ହ୍ୟାଲୋ।
ହ୍ୟାଲୋ।
ହୁଁ କୁହନ୍ତୁ?
ମୁଁ କହିଲି ଏ କଟକରେ ରହୁଛନ୍ତି।
ଆଜ୍ଞା।
ହ୍ୟାଲୋ।
ହୁଁ ହ୍ୟାଲୋ।
ଶୁଣା ଯାଉଛି ମୋ କଥା?
ଆଜ୍ଞା ଶୁଣାଯାଉଛି।
ହଁ ମୁଁ କହିଲି ଏବେ କଟକରେ
କଟକରେ ଏବେ।
କଟକରେ କଣ ପଢ଼ାପଢ଼ି କରୁଛନ୍ତି? ହଁ ହଁ। ମୁଁ ଏଇ ସାତ ଉପରେ ହିଁ ଅଛି।
ସାତ ଉପରେ ତ ସେମିତି ନେଟୱାର୍କ ପାଉନି ଟିକେ ବୁକିଂ ରହୁଛି। ହଁ।
ଓହୋ! ମୁଁ କାଲି କଣ ପଢ଼ାପଢ଼ି କରୁଛନ୍ତି?
ଆଜ୍ଞା।
ମୋର ତ ପଢ଼ାପଢ଼ି ସବୁ ସରିଲାଣି। ଗ୍ରାଜ ପ୍ଲସ୍ ଥ୍ରୀ ପରେ ଏବେ
ନା ମୋର ବି ଗ୍ରାଜୁଏସନ ସଇଲାଣି। କମ୍ପ୍ୟୁଟରଭ ଲାଇନ୍ ଯାଉଛି ଆଉ ଜବ ପାଇଁ ଆଉ।
ଆଚ୍ଛା ଚାକିରି ପାଇଁ ଚାଲିଛି ପ୍ରୟାସ ଚାଲିଛି ଆଉ।
ଆଜ୍ଞା ମୁଁ ସଇଲାଣି କେବେଠୁ ଦୁଇ ହଜାର ବାଇଶ ରୁ ଗ୍ରାଜୁଏସନ ସଆଇଲାଣି।
ଏଇ ଛାତ ଉପରେ ବସେଇଛି ନା ଚାରିଟା ବେଳେ କଣ ନାଁ ଚଢେଇ ଗୁଡା ବି ସବୁ ତାଙ୍କ ବସାକୁ ଫେରିକି ଯାଉଛନ୍ତି। ସେଇଗୁଡା ବହୁତ ମାନେ କିଚରି ମିଚିରି ଶବ୍ଦ କରୁଛନ୍ତି ବସିକ ଛାତ ଉପରେ ଆଉ।
ହୁଁ ଏବେ ତ ଭଲ ତମର ବାଦଲ ଟା ଟିକେ ଭଲ ଦେଖାଯାଉଛି ଏବେ।
ନା ଆମ ଆଡେ ମେଘୁଆ ପାଗ ଟା କରିଛି।
ମେଘୁଆ ପାଗ ଆପଣ ଆଡେ?
ହଁ ସେ ଯୋଉ କଳା କଳା ବାଦଲ ଗୁଡା ପୁରା ଛାଇ ଯାଇଛି ସକାଳୁ ତ କରେଇଛି ଏମିତି। ପାଗ ବର୍ଷା ହଉନି। କିନ୍ତୁ
ଆଜ୍ଞା। ଆପଣ ଏଇନା କଣ କରୁଛନ୍ତି?
କଣ କହିଲେ?
କହିଲି ଆପଣ ଏଇନେ କଣ କରୁନି, ମାନେ ଖାଲି ଛାତ ଉପରେ ବୋଲି ନୁହେଁ ଆଉ କଣ କରୁନି ଏମିତି ମାନେ ପଡୁଛି ଆପଣ କର ହିତି କଣ?
ମୁଁ ଏବେ ଗୋଟେ ଇନ୍ସରାନ୍ସ ଅଫିସ ରେ ଅଛି।
ଆଜ୍ଞା! ଆଜ୍ଞା ହେଇଯଉ ଏଲାଇସି ତ।
ହଁ ହଁ।
ଆଜ୍ଞା।
ନା ଏଲ ଆଇସ୍ ନୁହଁ। ମାନେ ଏଲ୍ ଆଇରେ ନୁହେଁ, କିନ୍ତୁ ସେଇ ଏଲ ଆଇସ୍ ପରିକା। ସେଉ ବୀମା ଦିଆ ହୁଏ ଏଥିରେ ସବୁ ପ୍ରକାରର ହଁ ସେମିତି ଏଲାଇସରେ ଖାଲି ଜୀବନ ବୀମା। ଏଥିରେ ଆପଣଙ୍କର ମେଡିକାଲ ସହିତ ସ୍ୱାସ୍ଥ୍ୟ ଘର ପାଇଁ ପାଇଁ ପାଠ ପଢା ପାଇଁ ଯେକୌଣସି ଗୋଟେ ବୀମାରେ ଯେକୌଣସି ଲୋନ ଆପଣ ନେଇପାରିବେ।
ଆଜ୍ଞା ଆଜ୍ଞା।
ଗୋଟେ ବୀମା କଲେ ଏଇ ସବୁ ଉପକାରିତା ଆପଣଙ୍କୁ ମିଳିବ।
ଆଜ୍ଞା, ଆଉ ରଜ କେମିତି କାଟିଲେ?
ରଜରେ ମୁଁ ଏ ବର୍ଷ
ଆଜ୍ଞା।
ଘଟଗାଁ ତାରିଣୀ ମନ୍ଦିର।
ଘଟଗାଁ ତାରିଣୀ।
ଆଜ୍ଞା।
ହୁଁ ଆମେ ଯାଇଥିଲୁ, ଆମର କପିଳାସ ଆଉ। ଘଟଗାଁ ତାରିଣୀ ପ୍ଲାନିଂ ଥିଲା। ଯୋଉଭଳି ଖରା ହେଲା ଆଉ ବାଇକରେ ଯାଇହବ ନାହିଁ।
ନାଇଁ ନାଇଁ ଆମେ ଯୋଉ ଚାରି ପାଞ୍ଚ ଜଣ ସାଙ୍ଗ ଥିଲୁ, ସେ ହଠାତ୍ କିନି ଯୋଜନା ହେଲା ଆମର ରା ରାତି ଦଶଟାରେ, ସେମିତି କିଛି ଯିବାର ନ ଥିଲା। ସେ ରାତି ଦଶଟାରେ ସେ କହିଲେ କି ଚାଲସବୁ ଯିବା। ପ୍ରଥମ ରଜ ଫାଷ୍ଟ ରଜ ଦିନ ପ୍ରଥମ ରଜରେ ତାରିଣୀ ଯିବା। ତ ସେଇଠୁ ଆମେ ରାତି ଦଶଟାରେ ଏମତି କଥା ହେଇକି ସ ଖାଳୁ ବାହାରିକି ଗଲୁ। ଏତେ ବି ଖରା ନ ଥିଲା। ଟିକେ ସେମିତି ମେଘୁଆ ପାଗ କରିଥିଲା। କିନ୍ତୁ ଯେତେବେଳେ ଭୋଗ କିଣିଲୁ, ସେଇଠୁ ସେ ଦୋକାନୀରେ ମଉସା ଥିଲେ ସେ କହିଲେ କି ଚପଲ ଭିତରେ ରଖନା ଚୋରି ହେଇଯିବ। ବାହାରେ ରଖିଦେଇକି ଯାଅ। ମାନେ ବାହାରେ ରଖେଇକି ଆମକୁ ପାଞ୍ଚ ମିନିଟ ଚାଲିକି ଯିବାର ଅଛି। ଠାକୁରଙ୍କ ପାଖକୁ। ସେ ଖରାରେ ନ ଆସେ ପିଚୁ ଯେତେ ଜୋର ସେ ତା ତିକି ଥିଲା - - ଯେତେବେଳେ ଆମେ ଫାଷ୍ଟ ପାଦ ପକେଇଚୁ ପାଦ ପୁରା ଜଳିଲା ଖରାରେ। ମାନେ ସେତିକିରୁ ଚାଲି ଚାଲିକା ମାନେ ଗେଟ ବା ହାରେ ଦେଖିନା ଠାକୁର ଯୋଉ ଭୋଗ ଦୋକାନ ସବୁ ଥାଏ।
ଆଜ୍ଞା ଆଜ୍ଞା।
ସେଇଠୁ, ସେଇଠୁ ଚାଲି ଚାଲିକା ଗଲୁ ମନ୍ଦିର ଯାଏ ହଁ।
ଆଉ କଣ ରଜପାନ ତାପରେ ଦୋଳି ଆମର କେମିତି କଣ ଖେଳିଲେ?
ଦୋଳି ତ ଆମ ଏପଟେ ଏ ବର୍ଷ କାହିଁ ଏତେ ଲଗା ଯାଇନି। ମୁଁ ସେଇ ପ୍ରଥମ ରଜ ଦିନ ଖାଲି ଟିକେ ଯାଇଥିଲି ଯା ସାଙ୍ଗମାନାନଙ୍କ ସହିତ ବୁଲିକି। ସେତିକି ଆସିଲି ତା ପରଠୁ ମୁଁ ଆଉ କୁଆଡେେ ଏତେ ଯାଇନି।
ଆଉ କାଲି ଆମର ପରଦିନ ଗଲା ଜଗନ୍ନାଥଙ୍କର, ସେ ଜଗନ୍ନାଥଙ୍କର ସ୍ନାନ ପୂର୍ଣ୍ଣିମା ସେମିତି କଣ? କଣ କେମିତି କଲେ ଆମ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମାରେ?
ସ୍ନାନ ପୂର୍ଣ୍ଣିମା ତ ଆମର ଯେମିତି ଭଗବାନଙ୍କର ବର୍ଷକରେ ଥରେ ଯେମିତି ସେ ସମସ୍ତଙ୍କ ସାମ୍ନାରେ ଭକ୍ତଙ୍କୁ ଭ ଭକ୍ତଙ୍କୁ ଦେଖା କରିବାକୁ ଆସନ୍ତି। ଏଇ ସ୍ନାନ ପୂର୍ଣ୍ଣିମା ପଛରେ ବି ଗୋଟେ କାହାଣୀ ଅଛି। ଅଛି। ସେଟା ଜାଣିଚନ୍ତି?
ନାଇ ଆଜ୍ଞା କୁହନ୍ତୁ।
ଯେମିତି ଶ୍ରୀକୃଷ୍ଣଙ୍କ ଅବତାର ବେଳେ ଏ ଯେତେବେଳେ ନେଇଥିଲେ ତ ସେମାନେ ଶ୍ରୀକୃଷ୍ଣ କଣ କରିଥିଲେ ଗୋ ଗୋପି ମାନଙ୍କର ସ୍ନାନ କରିଥିଲେ। ତ ତାଙ୍କୁ ବି ଯେତେବେଳେ ତାଙ୍କୁ ଗୋପୀ ମାନଙ୍କୁ ଜଣା ପଡିଲା, ତ ସେମାନେ ଭଗବାନଙ୍କୁ କହିଥିଲେ କି କି ଏଇଟା ଭୁଲ ଯୋଉ ଜିନିଷଟା। ତ ସେ କହିଥିଲେ କି ମୁଁ ଆଜି ତମ ସ୍ନାନ ଦେଖିଛି, କଳି ଯୁଗରେ ମୋ ସ୍ନାନ ପୁରା ଜଗତ ଦେଖିବ। ତ ସେ ସେଥିପାଇଁ ଜଗନ୍ନାଥ ସମସ୍ତଙ୍କ ସାମ୍ନାରେ ବର୍ଷକୁ ଥରେ ସ୍ନାନ କରନ୍ତି। ସ୍ନାନ ପୂର୍ଣ୍ଣିମାରେ। ଦେବସ୍ନାନ ପୂର୍ଣ୍ଣିମା ସେଇଟା କୁ କୁହନ୍ତି। ଆଉ ଦେଖିବ ସେଇଦିନ ଯାହା ବିି ହେଲେ ପୁରୀରେ ବର୍ଷା ହେଇଥିବ। କି ଯେକୌଣସି ଜିଲ୍ଲାରେ ବି ବର୍ଷା ହେଇଥିବ।
ଆଜ୍ଞା।
ସମସ୍ତଙ୍କୁ ସେଇଟା ଲାଗେକି ସେଇଟା ବର୍ଷା ପଡୁଛି। କିନ୍ତୁ ପ୍ରକୃତରେ ସେଟା ଭଗବାନଙ୍କ ଦ୍ଵାରା ଯୋଉ କୁହନ୍ତିନି ଫୁଲ ବର୍ଷା। ବର୍ଷା ହୁଏ। କିନ୍ତୁ ସାଧାରଣ ଆଖିକୁ ବର୍ଷା ହିଁ ଦେଖାଯାଏ।
ଆଜ୍ଞା।
ଯାଇଥିଲେ, କପିଳାସ ଯାଇଥିଲେ। କପିଳାସ ମୁଁ କେବେ ଯାଇନି ତା ଭିତରେ ଟିକେ କହିବେ।
ହୁଁ କପିଳାସ ବିଷୟରେ ଆମର ଅଛି। ହୁଁ ଦେବସଭା ଆମର ଟପ ରେ ସଭା। ଉପରେ ଦେବସବା ଫାଷ୍ଟ ଆମର ଏଣ୍ଟ୍ରି କରୁ କରୁ ଜଙ୍ଗଲ ପଡିବ। ଲେଖା ହେଇଥିବ ବାବା ଚନ୍ଦ୍ର ବାବା ଚନ୍ଦ୍ରଶେଖର ଲେଖା ହେଇଥିବ। ଆମର ଯୋଉ ବୋଡଟା ତାଙ୍କର ହେଇଥିବ ଗୋଟେ ସ୍ତମ୍ଭଟେ। ବାବା ଚନ୍ଦ୍ରଶେଖର ତାପରେ ଏଣ୍ଟ୍ରି ଭିତ୍ ଭିତୁରୁକୁ ଯିବୁ ଏପରେ ଆମର ଅଛି ବାର ବାଙ୍କ ବାରଟା ବାଙ୍କ ମାନେ ଯେମିତି ସାପ ପ ସେଇ ଗଲା ବେଳେ ତାର ଗୋଟେ ଯାଏନିକି ଫେଣା ହେଇ ହେଇ ଯାଏନି କି ଶୋଇଲା ବେଳେ ସେମିତି ବାରଟା ବାଙ୍କ ଆମର ହେଇଛି। ତାପରେ ଏକର ସିଡି ହେଇଛି ଚି ଏବେ ହେଇ ଗଲାଣି ପାଖାପାଖି ପନ୍ଦରଶହ ପାହାଚ।
ସେ ଫାଷ୍ଟ ମୁଁ ଶୁଣିଥିଲି କି ତେରଶହ ବାଉନ।
ନା ନା ପନ୍ଦରଶହ ପ୍ଲସ ବି ହେଇଯିବଣି ଆ ପ୍ରତିବର୍ଷ ବଢୁଛି ସିଡି ନା। ଆମେ ଗଲା ବର୍ଷ ପାଞ୍ଚ ମୁଁ ଏବେ ତ ରିଶିନ୍ଟି ଯାଇଥିଲି ମୁଁ ଫାସ୍ଟେ ଗଲି ପୁରୀ ଯେତେବେଳେ ଆମର ସିଡି ଗୁଡା ଟିକେ ନମ୍ବା ନମ୍ବା ଥିଲା ଏଇରା ଛୋଟ ଛୋଟ ହେଇ ହେଇ ଆଇଲାଣି ଆଉ।
ଯୋଉ ବାଇଶି ପାହାଚ।
ଆଜ୍ଞା।
ବାଇଶି ପାହାଚ କଥା କହୁଛନ୍ତି।
ନାଇଁ ନାଇଁ ବାଇଶ ପାହାଚ ବାଇଶ ପାହାଚ ତ ଆମର ପୁରୀରେ ଅଛି ବାଇଶ ପାଚ ହେଇଚି। କିନ୍ତୁ ଆମର ଏଠି ଭାଉ ଯୋଉ ଅଛି ଆମର କଣନ୍ତି କପିଳାସର ଯେତିକି ପାହାଚ ଏବେ ବଢିଗଲାଣି। ବଢି ବଢି ଯାଉଛି ପ୍ରତିବର୍ଷକୁ ବର୍ଷ ଆଉ ଆଜ୍ଞା ପାହାଡ ଉପରେ।
ମାନେ ଭାବୁଛ ସେ ସମ ସମୟରେ ମୁନିୠଷିମାନେ ପଥରକୁ କାଟି କାଟିକି ଠାକୁରଙ୍କ ପାଖକୁ ଯିବାକୁ ରାସ୍ତା ବନେଇ
ଆଜ୍ଞା ପଥରକୁ କାଟିକି ରାସ୍ତା ବନେଇଚନ୍ତୀ ଫେଣି ଅଛନ୍ତି ଆମର ଉପରେ ଦୋକାନୀ ମାନେ ବାର ବାଙ୍କ କରେ ନେଇକି ଯାଉଛନ୍ତି। ତାପରେ ଶିଡି ସିଡ଼ିରେ ଗଲା ବେଳକୁ ଯେତିକି ପାହାଚ ହେଇଚି ମଝିରେ ମଝିରେ ଦୋକାନୀ ମାନେ ଭୋଗରାଗ ବିକୁଛନ୍ତି।
ଆଁ ଉଁ। ଖପିଳାସ ପୁରା ପର୍ବତ ଉପ ଯୋଉ ପାହାଡ଼ଟା ଅଛି ତା ଉପରକୁ ଆପଣ ଯାଇଛନ୍ତି?
ପୁରା ଟପକୁ ପୁରା ଟପକୁ ଗଲେ ଭୁବନେଶ୍ୱର କଟ ଟକ ଦେଖାଯିବ ଆଜ୍ଞା ଆଜ୍ଞା ଦେବସଭା ଦେବସଭା ଉପୁରୁକୁ ପୁରା ଗଲେ ଭୁବନେଶ୍ଵର କଟକ ପୁରା ଦେଖା ଯାଉଚି।
ଆଚ୍ଛା ମୁଁ ତ କେବେ ଯାଇନି କେ ଜାଣି କେବେ ଯୋଗ ଫି ଟିବ ଯାଇକି ଦର୍ଶନ କରିକି ଆସିବି। ଶ୍ରାବଣ ମାସରେ ପାଣି ଭାର ନେଇକି ଯାଆନ୍ତି?
ହଁ ଆଜ୍ଞା ଶ୍ରାବଣ ମାସରେ ଆମେ ପ୍ରତିବର୍ଷ ଫାଷ୍ଟ ସୋମବାରେ ଯାଉ। ପ୍ରତିିବର୍ଷ ଫାଷ୍ଟ ସୋମବାରର ଆମେ ଫାଷ୍ଟ କପିଳାସ ତାପରେ ପୁରୀ ଫୁରୀ ଯାଉ ଆଉ।
ଏ ହେଇ ବର୍ଷା ପକେଇଲା ମ।
ଆସ ହେରି ସିଡ଼ି ଘର ସାତ ଉପରକୁ।
ଏବେ ଛାତ ଉପରେ ଅଛି ବର୍ଷା ପକେଇଲା ଅଚାନକ କଣ?
ସିଡି ଘରକୁ ଆସନ୍ତୁ ହେରି ସିଡି ଘର ଆମର ହେଇଚି ସେଇ ସିଡି ଘରକୁ ଆସନ୍ତୁ ହେରି।
ନା ନା ଶିଡିି ଘର ଆମର କଁ କହିଲ ଉପର ଘର ଉଠୁଚି ନା
ହ ହ ହ।
ଦୁଇ ମହଲା ହଉଚି ତ ଆମର ଏବେ ସିଡି ଘରଟା ହେଇନି। ତ ଦୁଇ ମହଲା ଟା ହେଇ ସାରିଲା ପରେ ଯାଇକି ସିଡି ଘର ଟା ହବ ସେ ସଖାଳୁ ମେଘୁଆ ପାଗ କରିଚି। କିଛି ନାଇଁ ଏବେ କଣ ଅଚାନକ ବର୍ଷା ପକେଇବାରେ ବ୍ୟସ୍ତ।
ହଉ ଦେଖିକି ଗୋଟେ କଥା କଥା ହେଇଯାଆନ୍ତୁ ମ୍ୟାଡାମ ମୁଁ ସକାଳୁ ଲଗେଇନି ଏତେ ଫୋନ ସମେନ୍ତେ କହିବେ ହଁ ଫୋନ୍ ଲଗେଇ ଦିଅନ୍ତୁ କାଟି ଦେଳ ଦଉଛନ୍ତି।
ନା ନା ବ୍ୟସ୍ତ ଯିଏ କଣ ବ୍ୟସ୍ତ ଥିବେ କାଳେ କାମ କଣ ଚାଲିଥିବ
ବ୍ୟସ୍ତ ବ୍ୟସ୍ତ ଥିଲେ କାଟିଦଲେ ଖାଲି ମୋର ଅସୁବିଧା ହେଇଯାଉଚି ନା।
ହଁ ସେଟା ବି ତ ଗୋଟେ କଥା ଆମେ ଯଦି ଜଣଙ୍କ ସୁବିଧା ଦେଖୁଚେ ତ ଅନ୍ୟ ଜଣଙ୍କ ଟା ବି ଆମ
ହଁ ଆରେ ସେ ମାନେ ଆଉ ଆଉ ଆମର ଏବେ ଯୋଉ ପାଠ ପଢା ବିଷୟରେ ହେଇଚି ତୃତୀୟ ଶ୍ରେଣୀରେ ବହିରେ ଅ ନେମ୍ବୁଡା ନେମ୍ବୁଡ଼ା
ହଁ ଜାତୀୟ ସଙ୍ଗୀତ ରାଜସ୍ଥାନର।
ହୁଁ ସେଇ ଟପିକ୍ ବିଷୟରେ କଣ କୁହନ୍ତୁ?
ଏଇଟା କଣ ମାନେ ଦେଖ ଏଇଟା ଆମ ସ ଯୋଉ ଏଇଟା ବି କେତେ ଜଣ ମଜାରେ ନଉଚନ୍ତି ଯୋଉମାନେ ବି ଭାବିକି ଏଇଟାକୁ କରିର୍ଚନ୍ତି କି ଏମିତି କିଛି କଲେ ଛୁଆଙ୍କ ମଜ୍ଜା ଲାଗିବ ପଢିବ କିନ୍ତୁ ଏଥିରେ ତାଙ୍କର ଫାଇଦା ହିଁ କଣ ହେବ ଲା ଭ କଣ ହବ ମତେ କୁହନ୍ତୁ ଯଦି ଗୋଟେ ଛୁଆ ଯେମିତି ଆମେ ଆମ ଜାତୀୟ ସଙ୍ଗୀତ ପଢି ଆସିଚେ କି ଜନଗଣ ମନ ଅଧିନାୟକ ଜୟ ହେ ଆମେ ପଢିଚେ ଛୋଟ ବେଳୁ କିନ୍ତୁ ଯଦି ସେଇ ଜାଗାରେ ଆମକୁ କୁହାଯିବ ରାଜସ୍ଥାନର। ଜାତୀୟ ସଙ୍ଗୀତ ଏଇ ଗୁଟା ତ ଏଇଟା ଆମେ ସମସ୍ତେ ଜାଣିଚେ ଗୋଟେ ସିନେମା ର ଗୀତ। ଗୋଟେ ସିନେମାର ଗୀତ ଗୋଟେ ତ ସେଥିରେ ଯୋଉ ଶବ୍ଦ ସବୁ ବ୍ୟବହାର କରାଯାଇଛି, ସେଟା କଣ ଗୋଟେ ଜାତୀୟ ସଙ୍ଗୀତ। ନିଆ ଯାଇ ପାରିବ କି? ନାଇଁ ନା, ତ ଛୁଆ ମାନଙ୍କ ଉପ ଉପରେ କଣ ଖରାପ ପ୍ରଭାବ ହିଁ ପଡିବ। ଯେମିତି କହୁଛନ୍ତି ନ୍ୟୁଟନ୍ ଜଣେ ଉଡ଼ାଯାହା। ପାଇଲଟ୍।
ପାଇଲଟ୍।
ତ ହଁ ନ୍ୟୁଟନ୍ କଣ ଜଣେ ପାଇଲଟ୍ ଥିଲେ କି?
ନାଇଁ, ନ୍ୟୁଟନ୍ ଜଣେ ସାଇଣ୍ଟିଷ୍ଟ୍ ଥିଲେ ନା।
ହଁ ତ ଯଦି ଆମକୁ ପଚାରିବ ପଚରା ଯାଏ ନ୍ୟୁଟନଙ୍କ ଲ ଟା କଣ? ତ ସେଠି ଛୁଆ କଣ କହିବ? ଆରେ ସେ ତ ଜଣେ ପାଇଲଟ୍ ଥିଲେ। ସେ ଉଡାଜାହାଜ ଚଲଉଥିଲେ। ସେ ଏଟା କରୁଥିଲେ। ତ ଏଇଟା କଣ ଆମ ଶିକ୍ଷା ସମାଜ ଧିରେ ଧିରେ ତଳୁକୁ ଯାଉଛି। ନିମ୍ନ ଗତି ହଉଚି। ନା ତ ତାର ଉର୍ଦ୍ଧ୍ୱ ଗତି ହଉଛି। ତ ଏଇ ଶିକ୍ଷା ବ୍ୟବସ୍ଥାକୁ ଏଟା ସୁଧାରିବା। ଯୋଉଟାକୁ କୁହନ୍ତି ନା ଆମର ଯୋଉଟା ଭୁଲ୍ ହେଇଛି ଆମେ ସେଇଟାକୁ ସୁ ସଂଶୋଧନ କରିବେ। କେତେଟା ଭୁଲ ଆପଣ ସଂଶୋଧନ କରିବେ? ତ ଏଟା ଗୋଟେ ବହିରେ ନୁ ସବୁ ଭୁଲ୍ ସଂଶୋଧନ ବଦଳରେ ପାଠ୍ୟ ପୁସ୍ ତକୁ ବଦଳା ଯାଇପାରେ। ତ ଆମର ଶିକ୍ଷା ବ୍ୟବସ୍ଥା ଆଗକୁ ବଢିବ।